ହାଲୋ ହୁଁ କଣ କରୁଛ ଭଲ ଅଛି ତମେ କେମିତି ଅଛ। ଭଲ ତ ହୁଁ ହୁଁ କଣ କହୁଥିଲେ।
ଏଇଠି ବସିଥିଲି।
ଆଉ କଣ୍ ଖାଇସାରିଲେଣି।
ହଁ ଖାଇବା ସାରିଲାଣି ଆପଣଙ୍କର?
ନା ନା ମୁଁ ଖାଇନି ଏବେ
କିଛି ବି ଖାଇବନାନ୍ତି ସକାଳୁ।
ସକାଳେ ଖାଇଛି ମାନେ ବ୍ରେକ୍ଫାଷ୍ଟ କରୁଛି ଏବେ ଖାଇନି। ଖାଇବା ଟିକିଏ ପରେ ଆଉ।
ହଁ ହଁ ଆସିକି ଗୋଟବାଜିଲେଣି। ଆମର ସରିଲାଣି ଭାତ ମଟର ତରକାରୀ ଦହି ବାଇଗଣ ବାଇଗଣ ଆଉ ଭେଣ୍ଡି ଭଜା।
ଭଲ ଆଉ। ହଁ ହଁ। ଆଉ
ଆଉ ଆପଣଙ୍କ ଦେହ ମୁଣ୍ଡ କେମିତି ଅଛି ଘର ଲୋକଙ୍କ ଦେହ ମୁଣ୍ଡ କେମିତି ଅଛି।
ଭଲ।
ଆଉ
ହୁଁ। କଣ୍ କହୁଥିଲି ହୁଁ ଏପଟ କେ ଏପଟେ କେବେ ଆସୁଛନ୍ତି କି?
ନାଇଁ କେବେ ତ ଯାଇନୁ ଦେଖିବା ଆଗକୁ କଣ୍ ହଉଛି ଯିବା ପାଇଁ ତ ଏବେ
କୋଉ ଭଲ ଜାଗା ଜାଇଛନ୍ତି ଆପଣ?
ନାଁ କିଛି ଭଲ ଜାଗା ଯାଇ ନିପୁରୀ ହିଁ ସବୁଠାରୁ ବଷ୍ଟ ଯାଗା ଯାଇଛି।
ଓହୋ ପୁରୀ ଯାଇଥିଲେ କେତେ ଦିନ ରୁହନ୍ତି?
ପୁରୀ ଆର ବର୍ଷ ଯାଇଥିଲି ଦିଇ ହଜାର ପଚି
ହ୍ୟାଲୋ
ନାଁ ଏବର୍ଷ ଯାଏନି।
ଓହୋ ରଥଯାତ୍ରାରେ ଗଲେ ବହୁତ ଭିଡ଼ ହେବ ନା।
ହଁ ରଥରେ ବହୁତ ଆପଣ ତ ଟି ଯୋଉ ସି ଆମର ହେ ଯୋଉ ଲାଇଭରେ ଦେଖୁଥିବେ ଓଟିଭି ରେ। ହଁ ବହୁତ ଭିଡ଼ ହେଉଛି ଯେମିତି। ତଥାପି ଲୋକ ବି ଯାଉଛନ୍ତି ଇଚ୍ଛା ଅଛି ମାନେ ସେମାନେ ପହଞ୍ଚୁଛନ୍ତି।
ହଁ ହଁ
କୁଣ୍ଡରେ ଯଦି ଯିବାନି ତ ଆଉ ଯିବ କିଏ ସେଠିକି।
ହଁ ତ
ମୁଁ କହିଲି ଜଦି ଏମତି କେହି ଯିବାନି ଯଦି ଆଉ ଯିବ କିଏ ସେଠି ଭକ୍ତ ମାନେ ବହୁତ ଭିଡ ହଉଛନ୍ତି।
ହଁ ହଁ
ଆଉ ଆପଣ ଯିବେନି ପୁରୀ ଆଡେ?
ମୁଁ ଦେଖିବି ଏ ବର୍ଷ ତ କେଜାଣି ଯାଇ ହବ କି ନାଇ।
ହୁଁ
ହୁଁ ଇଚ୍ଛା ଅଛି କିନ୍ତୁ ଏ ବର୍ଷ ଯିବା ପାଇଁ ମାନେ ଆଗରୁ ତ କେବେ ଯାଇନି।
ଆଜ୍ଞା।
ମାନେ ଏମିତି ରଥଯାତ୍ରା ଟାଇମ ରେ କହୁଛି ଏମତି ତ ବ ପୁରୀ ବୁଲି ଯାଇଛି କିନ୍ତୁ ରଥଯାତ୍ରା ଟାଇମ ରେ କେ ଉଁ କେବେ ଯାଇନି ଦେଖିବା ଏ ବର୍ଷ ଯଦି ଯାଇହବ।
ହଁ ବହୁତ ଯାହାନ୍ତି ବଢିଆ ଜାଗା ମାନେ ଗଲେ ତ ମନ ହବ ନାଁ ସେ ଯାଇଥିବେ ଜାଣୁଥିବେ। ପୁରୀ ବିଷୟରେ କଣ।
ହଁ ତ।
ମୁଁ ଯେତିକି ଯାଇଛି ପୁରୀ ସବୁଠୁ ମୋ ପାଇଁ ଭଲ ଜାଗା।
ଭଲ ଜାଗା ନା।
ହଁ। ମୁଁ ତ ଯାଇଚି ସେଇଦିନ ଗଲି ନଅଟାରେ ପହଞ୍ଚିଲୁ ଆସିଲୁ ଦିଟା ସା ଢେ ଦିଇଟା ବେଳକୁ ଫୁଣି ରିଟର୍ଣ କରିବାର ଅଛି। ଫେରି ଆସିଲୁ ଯେତିକି ବୁଲିଚୁ ପୁରୀ ଦାଣ୍ଡ କିନ୍ତୁ ମୋର ମାନେ ପୁରୀ ମନ୍ଦିର। ଇଚ୍ଛା ହଉ ନଥିଲା କି ଆସିବା ପାଇଁ ଇଚ୍ଛା ହେଲା ସେଠି ରହିଯିବା ପାଇଁ।
ହୁଁ ଓହୋ। ଆଉ ତମ ସେପଟେ ରଥଯାତ୍ରା କେଉ କେଉଠି ହଉଛି କି ନାହିଁ।
ଆମର ସେପଟେ ହଉଛି ଆମର ବଳଦେବଜୀଉ ପାଖାପାଖି ସେଇଠି ବଳଦେବଜୀଉ ମନ୍ଦିର ସେଇଠି ହିଁ ରଥଯାତ୍ରା ହୁଏ। ଆଉ ହୁଁ।
ହୁଁ ସେଇଟା ତ ଜଗ ମାନେ ଯେମିତି ତୁଳସୀ ଶଙ୍ଖକ୍ଷେତ୍ର ପୁରୀ ତୁଳସୀ କ୍ଷେତ୍ର ସେମିତି ଆମର କେନ୍ଦ୍ରାପଡ଼ା କହିଲେ ହୁଁ ସେଠି ବି ଯିବେ ବହୁତ ଭଲ ଠାକୁର ଆମର ଅଛନ୍ତି ରସାବଳି ବି ଖାଇକିନି ଆସିବେ ସେଠି ମିଳୁଛି।
ହୁଁ।
ହୁଁ ଆଉ ଆମର ଭିତର କନିକାରେ ବି କୁମ୍ଭୀର ଅଭୟାରଣ୍ୟ ଅଛି ଆମର। ସେଠିକି ଆପଣ ଯାଇ ବୁଲି କୁମ୍ଭୀର ହଁ ସେଠି ବି ଯବେ କୁମ୍ଭୀର ହଁ ସେଇଠି ବୁଲିବାଲି ଆସିବେ ମୁଁ ତ କେବେ ଯାଇନି କନିକା ସେଠିକି ଗଲେ ବହୁତ ବଢି ଆ ଜାଗା ସେଠିବି ଆସିବେ କିନ୍ତୁ ସବୁଠୁ ଭଲ ଜାଗା ବଳଦେବଜିଉ ମନ୍ଦିର ଯିବେ। ସେଇଠି ଶାନ୍ତି।
କଉ ପ ଜଗନ୍ନାଥ ପୂଜା ଅଛନ୍ତି ଗଣ କ।
ହୁଁ ଜଗନ୍ନାଥଙ୍କ ବଡ ଭାଇ ବଳଭଦ୍ର। ସେ ହିଁ ଅଛନ୍ତି ମାନେ ତିନି ଭାଇ ଅଛନ୍ତି କିନ୍ତୁ ତାଙ୍କ ବଡ ଭାଇ ବଳଦେବଜୀ ମନ୍ଦିର କହିଲ ସେଠି ଆଣନ୍ତି।
ଓହୋ। ଦେଖିବା। ଆଁ ଭିତର କନିକା ପାଇଁ ଟିକେ ଯିବା ପାଇଁ ତ ଇଚ୍ଛା ଅଛି ଭିତର କନିକା ଦେଖିବା ପାଇଁ।
ଆଜ୍ଞା।
କେବେ ଦେଖୁ ସୁଯୋଗ ମିଲୁଛି। ହଁ। ଆଉ କଣ କହୁଥିଲି କି ତମ ସେପଟରୁ ମାନେ ଏ ଉ କଣ କୁହନ୍ତି ନା ତ ଛାଡ ମୁଁ ଭୁଲିଗଲି କଣ ଗୋଟେ ମୁଁ କହୁଥିଲି ବ ଭୁଲି ଯାଇଛି। ହୁଁ ବାଲେଶ୍ୱର କେତେ ଦୂର ରହୁଛି ତମ ସେଠୁ?
ବାଲେଶ୍ଵର ବହୁତ ଦୂର ବାଲେଶ୍ଵର ହେଲାଣି ତ ଆଉ ଏପଟରେ ଯେଉଁ ଆମର କଟକ ଆସିବେ କଟକରୁ ଯିବେ ଯାଜପୁର ଆ ଯାଜପୁର ଭଦ୍ରକ ଭଦ୍ରକ ପରେ ବାଲେଶ୍ୱର ହେଇଗଲାଣି ନିହାତି ଆଉ ଦୁଇଶହ ପରେ ହେଇଯିବ।
ଅ ହ ବାଲେଶ୍ଵର ଡେକିଲେ ଆଉ
ଶୁଣନ୍ତୁ ଆମର କଟକ ରୁ ଆସିବେ ଷାଠିଏ ହେଇଗଲାଣି ସିଠୁ ଯିବେ ତଥାପି ଦେଢଶ ଶହେ ଅଶୀ ହେଇଗଲାଣି ଭଦ୍ରକ ଯାକେଁ ତାପରେ ଅଛି ବାଲେଶ୍ୱର ସେଇ ଦୁଇଶହ ପରେ କୋଡିଏ ତିରିଶ ହେଇଯିବ ଆଉ।
ଉଁ ହୁଁ!
ବେଶୀ ହେଇଯିବ।
ହଁ ହଁ ତ ମୁଁ କଣ କହୁଥି ମାନେ ବାଲେଶ୍ୱର ପରେ ଆଉ ଓଡିଶା ତ ନାଇଁ?
ହଁ ବାଲେଶ୍ୱର ଅଛି ନା ଇଏ ଅଛି ଯୋଉ ମୟୂରଭଞ୍ଜ ଅଛି ଯୋଉଟା କି ଆମର ବାରିପଦା ମୟୂରଭଞ୍ଜ ଅଛି ତାପରେ ୱେଷ୍ଟ ବେଙ୍ଗଲ ଆସିଯିବ କାଲ୍କାଟାରୁ।
ହଁ ହଁ ହଁ କାଲ୍କାଟା! ସେପଟରୁ ମୁଁ ଆମେ ଆସିଥିଲୁ ଆମେ ବନାରସ ରୁ ପୁରୀ ଆସିଲୁ ତ!
ଆଜ୍ଞା!
ହଁ ତ ସେପଟରୁ ଆମେ ଆସିଥିଲୁ।
ବନାରସ ହଁ ସେଇ ସେପଟ କାଲା କାଲକାଟା ସେପଟ ବନାରସ।
ହଁ କାଲକାଟା ଭିତରେ ହିଁ ଆସିବାକୁ ପଡେ ନା! ତ ଆମକୁ ସେ ମଜୁରଭଞ୍ଜରେ ତ ପୁରା ପାଖ ପଡୁଥିବ?
ମୟୂରଭଞ୍ଜ କୋଉଠି କି?
ଏଁ କାଲକାଟା ଯିବାପାଇଁ ମୟୁରଭଞ୍ଜ ରୁ।
ହଁ ସେଟା ବା ପାଖ ସେଟା ବର୍ଡର କହିଲି ଯୋଉ ମୟୂରଭଞ୍ଜ ବାଲେଶ୍ୱରରୁ କହିବାକୁ ଗଲେ ସିଏ କାଳେ ବାରିପଦାର ବର୍ଡର ଉପରେ ଅଛନ୍ତି କାଲ୍କାଟା ର ମାନେ ୱେଷ୍ଟବେଙ୍ଗଲ ପାଇଁ।
ହଁ ହଁ!
ମୁଁ ବାଲେଶ୍ର ବି ଯାଇଛି। ଯୋଉ ଆମର ବାଲେଶ୍ୱର କୋଉଠି କହିଲେ? କ୍ଷୀରଚୋରା ଗୋପୀନାଥ ଅଛନ୍ତି ଜଉ ରେମୁଣା!
ହଁ!
ସେଠିକି ବି ଯାଇଛି ହେଇଗଲାଣି ଚାରି ପାଞ୍ଚ ବର୍ଷ ତଳେ ଯାଇଥିଲି। କିନ୍ତୁ ବଡଢିଆ ଯାଗାଟା। ଆଉ ବାରିପଦାରେ ରାଜାରାଣୀ ଟେମ୍ପଲ ଅଛନ୍ତି ସେଠିକୁ ବି ଆମେ ଯାଇଛୁ ବଢିଆ ଠାକୁର ଅଛନ୍ତି, ବଢିଆ ମନ୍ଦିର ଟେ ହେଇଛି। ହ୍ୟାଲୋ!
ହ୍ୟାଲୋ!
ହ୍ୟାଲୋ ହଁ ମୁଁ କହିଲିି ବାରିପଦା ରାଜାରାଣୀ ଟେମ୍ପୁଲ ଅଛି ସେଟା ବି ବଢିଆ ଜାଗା ଟାଏ। ହଉ କ୍ଷୀରଚୋରା ଗୋପୀନା ଗୋପୀନାଥ ସେଠି ବି ବଢିଆ ଅଛନ୍ତି ମୁଁ ଦେଖି ବି ସେ ଠାକୁର। କିନ୍ତୁ ତାଙ୍କର ଏତିକି ହେଲା କଥା କି ସାତଟା ଆଠଟା ଭିତରେ ଗଲେ ପହଡ ପଡିଯାଇଥିବେ ଠାକୁର।
ଓ ହୋ ସେମିତି କଥା ହଁ ହଁ।
କିନ୍ତୁ ଠାକୁର ବାହାରେ ଅଛନ୍ତି କିନ୍ତୁ ଫଟୋ ଉଠେବାକୁ ମନା କରିଛନ୍ତି ଫଟୋ ଉଠେଇବାକୁ ଦେବେନି ଚାନ୍ସ।
କିନ୍ତୁ ମୋ ହିସାବରେ ମୁଁ ପୁରା ଭଗବାନଙ୍କୁ ଫଟୋ ଉଠେଇବା କଥା ନୁହଁ।
ହଁ ସେଇଟା ତ ଠିକ୍ କଥା ଆଜିକାଲି ସେମାନେ ଉଡ଼ ଉଠଉଛନ୍ତି କିନ୍ତୁ ଉଠେଇବା କଥା ନୁହେଁ।
ହଁ।
ଯଦି ଭ ଲୋକ ଯଦି ଫଟୋ ଉଠେଇବେ ନା ତାହେଲେ ଲୋକ କହିବେ ସେଠୁ ଆସିବୁନୁ ଆଉ। ବହୁତ ଭିଡ଼ ଅଛନ୍ତି। ବି ସବୁ ଭକ୍ତ ମାନ ତ ଠାକୁରଙ୍କୁ ଦର୍ଶନ କରିବେ ଜଣେ ଯଦି କହିବ ମୁଁ ଘଣ୍ଟାଏ ରହିବି ଦି ଘଣ୍ଟା ରହିବି ଆଉ ଉଁ ସବୁ ଭକ୍ତମାନେ କେମିତି ବି ଯାଇଁ ଦର୍ଶନ କରିପାରିବେ?
ଅ ହଁ।
ସେଇଟା ବଢଆ କିନ୍ତୁ ନିୟମ ଟା କରିଛନ୍ତି କେହି ଫଟୋ ଫଟ ଉଠେଇ ପାରିବେନି। ଯିଏ ବି ବାହାରେ ଅଛି ଉଠେଇ ପାରନ୍ତି। ମନ୍ଦିର ଠକୁର ସାମ୍ନା ରେ କେହି ଉଠେଇ ପାରିବେନି।
ତା ଛଡା ଠିକ୍ କଥା ପୁରା।
ହୁଁ।
ଉଁ ହୁଁ। ଆମ ସମ୍ବଲପୁର କେବେ ଆସନ୍ତୁ ସମଲା ଇ ମନ୍ଦିର ଦର୍ଶନ କରିକି ଯିବେ।
ହଁ ଯିବା କେବେ ଆଉ କେବେ ତ ଯାଇହବନି। କେବେ ଭବିଷ୍ୟତରେ ଯିବା ଆଉ ହୁଁ।
ହ ହୀରାକୁଟ ଡ୍ୟାମ ଆସିବେ। ଡ୍ୟାମ କେମିତି କଣ ଜଲ ଏନାଇ ଏଇଟା ବିଦ୍ୟୁତ୍ ଉତ୍ପାଦନ ହେଉଛି ଦେଖିବେ।
ହୁଁ ହୁଁ। ହଉ ଆପଣ ବି ଆମ କେନ୍ଦ୍ର ଆସିବେ କେବେ ଦେଖିବେ ଆମ ବଳଦେବଜୀଉ ମନ୍ଦିର ଆସିବେ। ଆଉ ରାସାବୋଳି ଟିକେଖାଇକି ଯିବେ। ଆଜ୍ଞା ରସାବଳୀ। ରସଗୋଲା ତ ସବୁଠୁ ମିଳିଯିବ କିନ୍ତୁ ଆମ ସେଠି ଟିକେ ଆସିବେ ସେଟା ହିଁ ଫେମସ୍ ସେଇଠି ଆଉ ପୁରୁଡ଼ି ପିଠା ସେଇଟା ବି ବହୁତ ଭୋଗ ହୁଏ ଲାଗେ। ସେଇଠି ମୁଁ କେବେ ଯାଇଥିଲି ଫୋର କ୍ଲାସ ପଢଥିଲି ମୁଁ ଯେବେ ପ୍ଲସ୍ ପଢୁଥିଲି ନା ଆମର ସେବେ କାନ ପୁରା ସେଡି ହେଇଥିଲା ସମସ୍ତଙ୍କର ଭାଇ ଭଉଣୀ ମାନଙ୍କର, ତ ସେଇ ସେଇ ବର୍ଷ ମୁଁ କେବଳ ବଳଦେବଜୀଙ୍କୁ ମେ ଦର୍ଶନ କରିଥିଲି ଆଉ ଏପର୍ଯ୍ୟନ୍ତ ବି ମୁଁ ଯାଇନି କେବେ?
ଓହୋ।
ହୁଁ।
ପାଖରେ ଅଛ ଯିବା କଥା ନାଁ
ଯିବା କଥା କିନ୍ତୁ ଟାଇମ ଦରକାର। ଘର ଲୋକ ବି ଆମକୁ ପ୍ଲସ୍ ନେବା ଦରକାର ଆଉ ଏକୁଟିଆ ବି ତ ଆମେ ଯାଇପାରିବୁ ନା। ସେଥିପାଇଁ ହଁ।
କିନ୍ତୁ ମୁଁ ବି ଚେଷ୍ଟା କରେ କି ଭଲ ଭଲ ଜାଗା ଦେଖିବା ପାଇଁ ଦର୍ଶନୀୟ ଜାଗା। କି ନୂଆ ନୂଆ ପ୍ଲେସ୍
ମତେ ମତେ ବେସିକାଲି ଭଲ ଲାଗେ ମନ୍ଦିର ସ୍ଥାନ ମତେ ବହୁତ ଭଲ ଲାଗେ ମତେ କାହିଁକି ନା ମତେ ଭବାନ ମନ୍ଦିର ସ୍ଥାନ ନୁହଁ ମୋର ଯେତିକି ବି ଜାଗା ଯାଇଛି ମନ୍ଦିର ସ୍ଥାନ ମତେ ମନ୍ଦିର ସ୍ଥାନ ଭଉତ ଶାନ୍ତି ଲାଗେ। ଇଛା ହୁଏନି କି ମନ୍ଦିର ସ୍ଥାନ ଫେରିବା ପାଇଁ।
ନାଇଁ ସେଟା ସମସ୍ତଙ୍କର ମାନେ ସମସ୍ତଙ୍କୁ ଭଲ ଲାଗେ।
ନାଇଁ କାହାକୁ ଭଲ ଲାଗେ ପାର୍କ ଯିବା ପାଇଁ କିନ୍ତୁ ମୋର ମାନେ ଠାକୁରଙ୍କ ବହୁତ ମାନେ। ମୁଁ ଯେବେ ବି ବାଟ ଚାଲ ଭଗବାନ ନା ଧରି ହି ବାଟ ଚାଲେ।
ମାନେ ଏଇଟା ପୁରା ଠିକ କଥା। ପୁରା ଠିକ କଥା ସେଇଟା ଭଗବାନଙ୍କ ଭଗବାନଙ୍କର ମାନେ କଥା ମାନିକି ଚଲିବା ମାନେ ଭଗବାନଙ୍କ। ସବୁ ଟିକେ ବିଶ୍ଵାସ ରଖିବା ଭଗବାନଙ୍କ ଉପରେ
ହୁଁ ହୁଁ।
ତ ଲ୍ୟାପଟପ୍ ଭଲ ଚାଲିବ ଆଉ।
ଆଜ୍ଞା।
ହଁ ହଁ। ତାହେଲେ ବହୁତ ମାନୁଛନ୍ତି ନାଁ ଭଗବାନଙ୍କୁ?
ହଁ ବହୁତ ବହୁତ ବହୁତ।
କୋଉ ଭଗବାନଙ୍କୁ ବେଶୀ ମାନେ ଭ ଭଲ ଲାଗେ?
ସମସ୍ତଙ୍କୁ ତ ବହୁତ ଭଲ ଲାଗେ କିନ୍ତୁ ମୋ ଜୀବନର ସବୁ କିିଛି ହେଲା ମୋ ହନୁମାନ।
ଭଲ ଆଉ ବଜରଙ୍ଗବାଲି।
ସେ ସବୁବେଳେ ମୋ ସାମୁ ଅଳ୍ପ ପରେ ମୁଁ ହନୁମାନ।
ନାଇଁ ସ ଭଲ ସେ ମାନେ ବହୁତ ଶକ୍ତିଶାଳୀ ପାୱାର ଫୁଲ୍ ନାଁ ନାଁ।
ହୁଁ ନାଇଁ ସମସ୍ତଙ୍କୁ ମାନେ ସବୁ ଠାକୁରଙ୍କୁ ମୋର ହୃଦୟରେ ଅଛନ୍ତି। କିନ୍ତୁ ହଁ ସେ କଣ ପାଇଁ ଆଟାଚମେଣ୍ଟ୍ ହେଇଛନ୍ତି ମୁଁ ବି ଜାଣିନି ଆଉ ସେ
ହଁ ହଁ ନାଁ ନାଁ ସେମିତି ହୁଏ ଆଉ କଣ ହନୁମାନ ଚାଳିଶା ପଢୁଛନ୍ତି?
ହଁ ଚାଳିଶା ପଢେ।
ହୁଁ ସବୁଦିନ?
ଏ ସବୁବେଳେ ନାଇଁ ମଙ୍ଗଳବାରେ ଶନିବାରେ ପଢେ ଏଇଠି କିଛି ଦିନି ହବ ପଢେ ଆଉ ଚାଳିଶା ଆଉ।
ହଁ ସବୁଦିନ ପଢିଲେ ଆଉ ଭଲ।
ଆପଣ କୋଉ ଠାକୁରକୁ ବେଶୀ ପସନ୍ଦ କରିବ?
ମତେ ବି ଭଲ ଲାଗେ ମୁଁ ବି ହନୁମାନଙ୍କୁ ବେଶୀ ମାନେ।
ଭଲ ଆଉ।
ଆଉ ମୁଁ ସବୁଦିନ ହନୁମାନ ଚାଳିଶା ପଢ଼େ ଆଉ।
ଆଜ୍ଞା।
ହୁଁ।
ହଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ମୁଁ ରଖୁଛି।
ହୁଁ ହଁ ମତେ ବି ବହୁତ ଭଲ ଲାଗିଲା ତୋ ସହ କଥା ହେଇକି ହୁଁ। ଠିକ୍ ଅଛି ଧନ୍ୟ ଓ
ସେଇଆ।